ନମସ୍କାରେ।
ଆଉ କେମିତି ଅଛନ୍ତି?
ଭଲ।
ଆଉ କଣ କରୁଥିଲେ?
ନାଇଁ, ଏଇ ଯୋଉ ଭାତ ବସିଛି ରୋଷେଇ ଚାଲିଚି ତ ସନ୍ଧ୍ୟା ବେଳ ଟା ଆଉ କଣ।
ହୁଁ ହୁଁ।
ଭାତ ବସିଚି ଅଟା ଚକଟା ହେଇଚି ଆଜି ଗୁରୁବାର ଯେହେତୁ ଅଛି ରୁଟି ହବ ଆଉ।
ହୁଁ।
ବର୍ଷା ହଉଚି ଆପଣଙ୍କ ଆଡେ?
ଆ ଆଜ୍ଞା ମାନେ ଦି ତିନି ଦିନ ହେଲାଣି ଟିକେ ଜୋର ଘଡଘଡି ମେଘ ସହିତ ତ ହଉଥିଲା କିନ୍ତୁ ଏବେ ଏଇ କେତେଳେ ଟକେ ଖରା ହଉଚି କେତେବେଳେ ଟକେ ବର୍ଷା ହଉଚି କେତେବେଳେ ଛାଡି ଯାଉ ପବନ ନହେଲେ ଏମିତି ଆଉ ପାଗ ଠିକ ଅଛି ହେଲେ ବି ଏ ଯୋଉ ତ ଗରମ ପଡିଥିଲା ନା ଏବ ଏବେ ହଉନି ଏବେ ଛାଡି ଯାଇଛି ସକାଳୁ ଟିକେ ଟିକେ ହଉଥିଲା ମେଘ ଦେଖଉଥିଲା ମାନେ ଯୋଉ ତ ଗରମ ପଡିଥିଲା ମେଘଟା ଦରକାର ବି ଥିଲା ଟିକେ
ଚାଷ ପାଇଁ ତ ବେଶୀ ଲୋକ ଚାଷୀ ଖୋଜୁଥିଲେ ଭାରି ମେଘ ହେଲେ ଏ ତଳି ବୁହା ଆମର ଏପଟେ ସବୁ ତଳି ପଡିଚି ନା ମାନେ ଏଇରା ସବୁ ଦୋଳି ସେକରୁ ପଡିଯିବା କଥା ତଳି ଏବେ ଦୋଳି ବି ଯେହେତୁ ବର୍ଷା ହେଲାନି ଏବେ ସବୁ ଦୋଳି କୁ ଆଠ ଦିନ ସବୁ ତଳି ପଇଲା ଦୋଳି ଗଲା ଆଠ ଦିନେ। ଆଉ ବର୍ଷା ନହେଲେ ଗଜା ମରୁଡି ପୁଣି କରିଦବ ପାଣି କିଛି କିଛି ଲୋକ ମଡେଇଥିଲେ ତାପରେ ଏଇ‌ ହଉଚି ଦି ଚାରି ଦିନ ହେଲା ଡେଲି ହଉଛି ପ୍ରବଳ ବର୍ଷା ହଉଚି ବେଳା ଆଜି ବି ସନ୍ଧ୍ୟା ବେଳ ଟା ଟିକେ ଟିକେ ଟପ ଟପ କରୁଚି। ତଳି ବି ହେଇଗଲାଣି ବର୍ଷା ହେଲେ ଆଉ ଟିକେ ଖାଲି ଅଁ‌ ସାର ଫୋପାଡ଼ି ଦେଇଛନ୍ତି ସେ ଟିକେ ହେ ହେଇଗଲେ ତାପରେ ରୋ ରୁଆ ପତା ହବ ଆଉ ପନ୍ଦର ଦିନ ଆଉ
ହଁ। ପରେ ଶ୍ରାବଣ ମାସ ହେଇଯିବ ବ ଲୋକ ସବୁ ଚାଷ କାମରେ ବ୍ୟସ୍ତ ହେଇଯିବେ। ଆଉ ସେ ଚାଷ ହେଇଥିଲା ବଳେ ଯେତେବେଳେ ସହର ଲୋକ ସବୁ ଗାଁ କୁ ଯାଆନ୍ତି ସବୁ ବିଲ ଦେଖିବାକୁ ଯାଆନ୍ତି ସେଇ ଯୋଉ ସବୁଜ ସ
ଅବିକା ହଁ ଅବିକା ଟିକେ ସବୁଜ ଦେକେ ଯୋଉ ଉ ଧା ନ ରୁଆ ହେଇଗଲେ ଟିକେ ହାତ ହାତେ ବଢି ଯାଇଥିବ ଟିକେ ଆଣ୍ଠୁଏ ଆଣ୍ଠୁଏ ସେଇଟା ବଢ଼ିଆ ଲାଗିବ ତାପରେ ଯେତେବେଳେ ଧାନ ପାଚିବ ପୁରା ସୁନେଲି କଲର କହିବୁ କହିବୁ ଏ ସୁନା ଫଳିଚି। କି ବିଲମାନଙ୍କରେ ଯେତେବେଳେ ଧାନଟା ପାଚିଯିବ ସୁନା ଫଳିଲା ଭଳିଆ ଦେଖାଯିବ ବିଲଟା ପୁରା ସୁନେଲି ସୁନେଲି ଦେଖାଯିବ ନା।
ହଁ ସେ ସମୟରେ ବି ମାନେ ଦୃଶ୍ୟ ଟା ବହୁ ସୁନ୍ଦର ଦେଖା ଦେଖାଯାଏ ଆପଣ କେବେ ଯାଇ ନ୍ତି ଦେଖିବାକୁ।
ସେ ମୁଁ ତ ପ୍ରା କୃତ୍ରିକର ଏକ ଏମିତିଆ ଗୋଟେ ଇଏ ଯେ ତାକୁ ଉପଭୋଗ କରିବା ହିଁ ଭଲ।
ହୁଁ। ତାପରେ ଲୋକମାନେ ସବୁ ଯେମିତି ଘରେ ବି ଚାଷ ବାସ କରନ୍ତି। କିଛି ଏମତି ବାଇଗଣ ହେଲା ଭେଣ୍ଡି ହେଲା ଶାଗ ଟିକେ ହେଲା ଯେମିତି ଲୋକ ଖାଇବା ମୁତା ବିକ ଖେଲେବି ଆପଣଙ୍କର ସେମିତି ଜାଗା ବାଡି ଅଛି ଚାଷ ବାସ
ଅ ହଁ ଚାଷ କରୁଛନ୍ତି ଆମର ତ ଚ ଚଷା ଘର। ଚାଷ ଉପରେ ସବୁ ନିର୍ଭର ଗାଁ ଗାହଳି ଲୋକ ତ ଚାଷରେ ସବୁ ନିର୍ଭର। ବାଇରେ ଫସଲ ଫସଲି ଲଗେଇବା ସବୁ ଲଗାନ୍ତି ବାଇଗଣ, ଟମାଟର କା ଜଉ କଲରା, କଞ୍ଚାଲଙ୍କା, ଭେଣ୍ଡି, ପୋଟଳ ସବୁ ଲଗା ହୁଏ ଯେତେ ପରିବା ସବୁ ଅଛି। ସବୁ ଲଗା ହୁଏ ତାପରେ ପାଖ ହା ଟ୍ରେ ହାଟ୍ରେ ନେଇକି ବେପାର କରନ୍ତି ପାଖ ଗାଁ ପାଖ ହାଟ ପଡ଼େ ସେ ହାଟରେ ନେଇକି ବିକି କି ବିକନ୍ତି ଆଉ ବେପାର କରନ୍ତି ତାଙ୍କଠାରୁ ଯେ ସବୁ ଟିକେ ଆଉ ଟିକେ ଭଲ ଭଲ ଚାଷୀ ନେଉଛି ତାଙ୍କଠାରୁ ଟିକେ ଆଉ ଟିକେ ବେପାରୀ ଯିଏ ତାଙ୍କଠୁ କିଣିକି ନେଇକି ସେମାନେ ବେପାର କରନ୍ତି। ତାପରେ ଶାଗ ଗୁଣ ବୁଣା ହୁଏ ଶାଗ ଫାଗ ସବୁ ପ୍ରକାର ଶାଗ ଯେହେତୁ ଯେଉଁ ନେଉଟିଆ କୋଶଳା, କଳମ ଶାଗ
ଭଲ ସବୁ ଘରେ ଘରିଆ ଚାଷ ଜିନିଷ ଖାଉଥିବେ ଭଲ ସୁସ୍ଥ ରହି ଚନ୍ତି ଇଆଡେ ଇନକମ୍ କୁ ଇନକମ୍ ବି ହଉଛି ଆଉ ଭଲ ଜିନିଷ ଖାଉଛନ୍ତି। ଆଉ
ଆଜ୍ଞା!
ଆ ଆଉ ଏ ବର୍ଷ ରଥଯାତ୍ରା ଦେଖିକି ଯିବାର ପ୍ଲାନ୍ ଅଛି?
ହଁ ହ୍ୟାଲୋ!
ଆଜ୍ଞା!
ଏବ ବର୍ଷ ଆଉ କୁଆଡେ ବୁଲାବୁଲି ଯିବେ ଯେମିତି ରଥ ତ ପା ଖେଇ ଆସିଲାନି ଏମିତି ରଥଯାତ୍ରା ଦେଖି ସମସ୍ତେ ପୁରୀ ଯାଉଛନ୍ତି। କିଏ କେମିତି କିଛି ପ୍ଲାନ୍ କରିଛି ଆପଣ ସେମିତି କିଛି ପ୍ଲାନ୍
ନାଇଁ ପୁରୀ ତ ଆଉ ଏତେ ବାଟ ଆମେ ଯିବୁନୁ ତ ଆମର କଣ କହିଲେ ଏଇ ଯଉ ଯଉ ଶଶୁର ଯିଏ ଏକ୍ସପାଡ୍ କରି ଯାଇଛନ୍ତି ତ ବର୍ଷଟାଙ୍କର କିଛି ହବନି ମନ୍ଦିର ଯିବେନି ପୂଜା ପାଠ କିଛି କରିବେନି।
ଆଚ୍ଛା ଆଛା
ଏପଟେ ଅଛି ଆମର ଭାରି କରନ୍ତିନି ବର୍ଷଟାଙ୍କର ପୂଜା ପାଠ କରିବେ ନେଇି ମନ୍ଦିର ଯାଆନ୍ତିନି। କଣ ମାନେ ଶୁଭ କାମ କିଛି କରନ୍ତିନି?
ଆମର ସବୁ ସେମିତି ହିଁ ଆମ ପଟେ ବି ସବୁ ସେମତି ହିଁ ଘରେ କି ଟେ ଚାଲି ଯାଇଥିବେ ହେଲେ ପୂଜା ପାଠ କିଛି ସେମିତି ହବନି। ତାପରେ ଏ ବର୍ଷ ଟା ଯାକ ସେମିତି ପାଳନ କରିବେ କୁହନ୍ତି ଲୋକ ପାଳନ କରନ୍ତି ସବୁ ଜାଗାକୁ ଯିବା କଥା ନାଇ ଆଉ ମନ୍ଦିର ଉଠିବା କଥା ନାଇ
ହୁଁ ହଁ
କଣ କରିବେ ହେଲେ ବି ପ୍ରଭୁ ଜଗନ୍ନାଥଙ୍କର ତ ଦୂରରୁ ଆପଣଙ୍କର ଗାଁ ରେ ବି ତ ହଉଥିବ ନା
ହଁ, ଗାଁ ହଁ, ଗାଁ ପାଖରେ ହଉଛି ଦି ଜାଗାରେ ଗାଁ ପାଖରେ ପାଖରେ କରୁଛନ୍ତି ଯାଉ ବର୍ଷା ଦିନେ ଯାଉଁ ଆଉ ଏ ବର୍ଷ ତ ଠାକୁରଙ୍କର ନାହିଁ ଯୋଗ ଦେଖିବାରେ ଆଉ ଦୂରରୁ ଆଉ ପାଖ ପାଖକୁ ତ ଯାଇପାରି ଠାକୁରଙ୍କୁ ଛୁଇଁ ପାରି ନାଇ କିଛି କହିବା ଦୂରରୁ ଛୁଆ ଯିବେ
ହଁ, ଛୁଆ ପିଲାମାନେ ତ ସବୁ ଆଉ ତାଙ୍କରକୁ ଅଟକେଇ ରଖିପାରିବେନି ସେମାନେ ଯି ଇଏ ଦୂରରୁ ଜୁହାର ହେଇକି ଆସିବେ ପ୍ରଭୁ ଯେତେବେଳେ ମାନେ ଭୂମିକୁ ବାହାରୁଚ ନ୍ତି। ସମସ୍ତଙ୍କୁ ଦେଖିବା ପାଇଁ ଏମିତି ସବୁ ସମୟରେ ତ ଆମେ ଯାଉଥାଉ ପ୍ରଭୁଙ୍କ ପାଖକୁ ରଥଯାତ୍ରା ହିଁ ଏମିତି ତି ଗୋଟେ ସମୟ ଯେ ପ୍ରଭୁ ଆସିଥିବେ ଆମ ସମସ୍ତଙ୍କୁ ଦେଖାଦବା ପାଇଁ। ହୁଁ।
କଣ ତ ଯିଓ ସେ ଡାକିଲେ କରିବି। ଏମିତି ଠାକୁର ସି ଯେ ଡାକିଲେ ଓର ଏମିତି ଜିନିଷ ନାହିଁ ଯେ ଶୁଣିବେନି ସିଏ ଯେ
ହୁଁ। ସେଇପରା ଡୋରି ଲାଗିଥିଲେ ହିଁ ତାଙ୍କ ପାଖକୁ ଯାଇପାରିବେ। ଯେମତି ଆମେ ଅପେକ୍ଷା କରୁଥାଉ ତାଙ୍କରକୁ ଦେଖିବା ପାଇଁ ସେମିତି ସିଏ ବି ତ ଅପେକ୍ଷା କରନ୍ତି। ଆମ ସାଙ୍ଗରେ ଭେଟ ହବା ପାଇଁ ଆମକୁ ଦର୍ଶନ ଦବା ପାଇଁ। ଏଇ କିଛି ଦିନ ତଳେ ହିଁ ଦେଖିବେ ଗୋଟେ ହେଇଥିଲା ଯୋଉ ପୁଅଟାକୁ ଗୋଟେ ନେଇକି ଯାଇଥିଲେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆଉ କୋମାରୁ ବହୁତ ଦିନ ପରେ ପୁଅଟା ଛିଡା ହେଇଯାଇଥିଲେ ଶୁଣିଥିବେ ଏଇଟା ଗୋଟେ ଏଇ ଯୋଉ ଉଁ ହେଇଗଲାଣି ଚାରି ପାଞ୍ଚ ମାସ ହେଇଗଲାଣି ସେମିତି ଗୋଟେ ବିଚିତ୍ର ଘଟଣା ଆମର ପୁରୀ ବେଳାଭୂମିରେ ହେଇଥିଲା। ମାନେ କୁହନ୍ତିନି କି ପ୍ରଭୁଙ୍କର ହାତ ଥିଲେ ମୃତ୍ୟୁ ବି ହାର ମାନିଯିବ। ଆପଣଙ୍କ ବୋଧେ ଭଏସ୍ କଟି ଯାଉଛି
ଟି ଆପଣଙ୍କୁ ନାଇଁ ଶୁବୁଛି ଆପଣଙ୍କ ଭଏସ୍ ଟା ମୋତେ ହ୍ୟାଲୋ।